ନ ହ୍ୟାଲୋ
ହଁ, ହଁ
କୁହଁ, ଆଉ ତମ ଆଡ଼େ ବର୍ଷା କଣ କେମିତି ହଉଛି?
ହଁ, ବର୍ଷା ତ ଏଇନା ଯୋଉ ବର୍ଷା ଟିକେ ଟିକେ ପକେଇଲାଣି। ଲୁଗାପଟା ଅରା ହଉଛି ଛାତ ଉପରେ ଥିଲା, ତାକୁ ଆଇଁଲି। ଆଉଁ-ଉଁ ବର୍ଷା ତ ଏଇନା ଟିକେ ଟିକେ ପକଉଚି। ଆଗକୁ ଟିଏ ଘଡ଼ଘଡ଼ି ବି ଟିକେ ଟିକେ ମାରୁଚି ନା। ସେଥିପାଇଁ ମୁଁ-ଉଁ ଛାତରୁ ନୁଗାପଟା ସବୁ ଆଣିକି, ଏଇଠି ବଇଛି ଆଉ। ଆଉ ଆପଣ?
ହଁ, ମୁଁ ପାଇଛି ମାଡ ଏଠି ଆସି ବସିଛି। ତ ଖଟ ପଡ଼ିଛି ଆଉ ହ୍ୟାଲୋ।
ହୁଁ।
ଆଉ କଣ ଖିଆପିଆ ହେଇଚି?
ହଁ, ଖାଇଥିଲିଁ ଏଇ ପିଜୁଳି ଖାଇଥିଲି, ଆଗେ ଭାତ, ଆଉ ଡାଲି, ଶାଗ ଭଜା ଆଉ, ମିଲ୍ ମିକର ଭଜା। ଲେମ୍ବୁ, ପିଆଜ, ଏଇରା ସବୁ ଭାତ ଖାଇଲୁ। ମୋ ହଜ୍ ବେ ମୋ-ଓ, ସ୍ଵାମୀର ମୋର ଖାଇଲୁ। ତା'ପରେ-ଏଁ ତା'ପରେ ଗଲୁଁ-ଉ-ଉଁମ୍ ତା'ପରେ ଗଲୁଁ ହଉଛି, ବା-ବାସନ ବାସନ ମାଜି ମୁଜା ଦେଇକି, ଆସିକି-ଇ ହୁଁ, ତା'ପରେ ଇଏ କହିଲେଁ ଆଉ ପିଜୁଳି ଦିଟାଁ ସେ ଚାଲ ଖାଇବା। ପିଜୁଳି ଦିଟା ପାରିଲେ ସେଁ ପାରିଲେ ଗଛରୁ, ମୁଁ ହଉଛି ଧଇଲି।
ହୁଁ।
ପିଜୁଳିକି, ପୁଜୁଳିିକି ଆମ ଝିଅ, ଆମ ଝିଅ ହଉଛି କାଟିଦେଲା। ଆଉ ଲୁଣ ଲଙ୍କା ଦେଇକି ଏମିତି ଖାଇଲୁ ଆମେ ତିନି ଜଣଜାଙ୍କ। ତା'ପରେ କହିଲେ ହଉଚିଁ ସେନ୍ତିଆ ଦିଟା ବାଦାମ ଭାଜି ଦବୁ, ବାଜାମ ଦିଟା ଖାଇବା। ତ ମୁଁ କହିଲି ହଉ। ଗଲି ବାଦାମ ଦିଟା ଭାଜିଦେଲି, ସମସ୍ତେ ଖାଇଲେ ଆଉଁ। ହୁଁ, ମୋ ଭାଇ ଝିଅ ଗୁଟେ ବି ଖାଇଲା। ଆଉ ମ ଭଉଣୀ ଖାଇଲା, ଏମିତି ସମସ୍ତେ ଖାଇଲେ। ଆଉଁ ହିଁତି ସମସ୍ତେ ଖାଇଲେ। ଆଉଁ ଆଉ, ତମ ଆଡେ, ତମ ଆଡେ ବର୍ଷା, ଏଇନା କେମିତି ଅଛି?
ବର୍ଷା, ଆମଆଡେ ତ ପକଉଛି, ଏଇନା। ଜୋରେ ଟିଏ ଚଡ୍ ଚଡି ମାରୁଛି। ଜୋରେ ଟିଏ ହଉଛି। ଆଉ ମୁଁ ଇଆଡେ ତ ପଳେଇ ଆଇଛି ଘରୁ-ଉ ଦଶ୍ ପ୍ଲାଣ୍ଟ ର ଇଆଡେ ବୁଲିଆଉ। ପଳେଇଆଇଛି ଗୋଟେ ଏଠି, ଭଗବାନ୍ ଭୋଲେ ବାବାଙ୍କ ମନ୍ଦିର ଗୋଟେ ଅଛି, ଶିବ ମନ୍ଦିର। ସେଠିକିନା ବଇଚୁ, ମୋର ଆଉ ମୋ ସାଙ୍ଗ ଚାରି ଜଣ। ବସିକି କଥାବାର୍ତ୍ତା ହଉଚୁ ଟିକେ। ଆଉ, ଲୋକ ବି ଏଠି ଦୋଳି ଫୋଳି ସବୁ ଲାଗିଛି। ଛୋଟ ମୋଟ ପାର୍କ ଟା ଅଛି ଗୋଟେ। ଛୋଟିଆ ପାର୍କ, ଆମର ଏଠି ଚର୍ଚିକା ଠାକୁର-ଅ ଅଛନ୍ତି। ସିଆଡେ ଆସିଥିଲୁ ବୁଲିଆକୁ ବୁଲିକି ତା ଆଗକୁ ସେ ପାର୍କ ତେ ଠିଆ ହେଇଚୁ ଜୋରରେ ବର୍ଷା ପକଉଚି ଆଉ କୁଆଡେ କିଛି ବାଟ ଦେଖାନୁ କଣ ଯିବୁ ଏକାଳେ ବର୍ଷା ଛାଡିଲେ ଜିବୁ ଏଠି ଗୋଟେ ଘର ଅଛି। ଘରେ ବହି ଠାକୁରଙ୍କ ପାଖରେ ବଇଚୁ ଆଉ। ଆଉ ଖାଇଆ ପିଇଆ ତ ସେମିତି କିଛି କରିନି ଆ ଗୁ ଗଲେ ଦେଖିଆ ଯୋ ବୁଲିକି କଂ ଦିଟା ଖାନା ପିନା କରିଆ ଖାଇ ପିକି ତାପରେ ଗାଁକୁ ଯିବି ଘରୁ ଫୋନ କଲେଣି କହୁଥିଲେ ପଳେ ଆସ ବୋଲି ମୁଁ କହିଲି ଯିବି ଆଉ ଅଧଘଣ୍ଟେ ଖଣ୍ଡେ ଯାଉ ଇଆଡେ ଟିକେ ମନ୍ଦିର ଆଡେ ବୁଲିଆକୁ ପଳେଇଆଇଚି। ସନ୍ଧ୍ୟା ଟାଇମି ହେଲାଣି ବାହ୍କୁଣ ନନା ବି ଆସିଛନ୍ତି ପୂଜା କରିବେ ବୋଲି ଠାକୁରଙ୍କୁ। ଟାଇମ୍ ହେଇ ଗଲାଣି। ଅଉ ନନା ପୂଜା କରିଏ ବୋଲି ଆମ ଦଶ୍ ମିଣ୍ଟି ଭିତରେ ଠା କୁର ବି ପୂଜା ହବାକୁ, ପୂଜା ବି ହବ ଦୁ ପ ଯୋଉ ଦିଅନ୍ତି ଠାକୁରଙ୍କୁ ଦିଆଯିବ। ତାପରେ ବୁଲି ବୁଲାକି ଯିବୁ ଆଉ ଆଉ ଥମ ଗାଁଡେ କଣ କେମତି ମାନେ ହୋଲି ପର୍ବ ହଉ ନହେଲେ କିଂଦି ମାନେ ମାଛ ବଞ୍ଚି କି ଧରା ଧରି ମାନେ କିଛି ମାଛ ତମ ଆଡେ ବାହାରନ୍ତି ନା ନାଇଁ? ମାନେ ନାଳ ଫାଳରୁ ମାରନ୍ତି ର।
ହଁ ଆମ ଆଡେ ଏ ବର୍ଷା ଦିନେ ମାଛ ହଉଛି ଆମ ଆମ ଗାଁ ରେ ନାଳ ଅଛି ନା ସେ ସେଥିପାଇଁ ନାଳ ବିଲ ଏ ପଶି ଯୋଉ ଗହିର ବିଲରେ ସବୁ ମାଛ ମାନେ ହଉଚି ମାଛ ବହୁତୁ ସଂଖ୍ୟାରେ ମା ଛ ଥାନ୍ତି ଆଉ ଆମର ସେଠି ସୁବ୍ ଉଁ ଜାଲ ବ ସମସ୍ତେ ସବୁ ସମସ୍ତେ ନିଅନ୍ତି ଜାଲ ବସାନ୍ତି ଆଉ ମାଛ ବି ଧରନ୍ତି ଆଉ ହଉଚି ସମସ୍ତେ ମାନେ ହଉଚି ସେମିତି ବର୍ଷ ଆ ହେଲେ ନା ଆମ ଗାଁରେ ନଈ ବଢି ହେଇଯାଏ। ଆମ ନାଳ ପୁରା ବଢି ହେଇଯାଏ ପାଣି ପୁରା ଫୁଲ୍ ହେଇଯାଏ ଚାରିଆଡେ ପାଣି ହେଇଯାଏ। ଆମର ନଈନାଳ ସବୁ ପାଣି ହେଇଯାଏ କୂଅ ବି ବହୁତୁ ଫୁଲୁ ହେଇଯାଏ। କୂଅରେ ଯୋଉ ମାଛ ଛଣା ମାଛ ହଉଚି ଉଁ ଭିତରେ ଥିବ ନା ସେ ଭି ତରୁ ବାହାରି ଆସିବ କାରଣ ମାଛ ଟା ବାହାରି ଆସିବ ପାଣି ଅଧିକ ହେଲେ ମାଛ ଆଉ କୂଅ ଭିତରେ ରହିବ କି। ସେଥିପାଇଁ ଭାଆରି ଆସେ- ଭାଆରି ଆସି ତାପରେ ହଉଚି ଆମ ଯୋଉ ଗଛକୁ ଲଗେଇ ବାଇଗଣ, ଭେଣ୍ଡି ଏରା ସବୁ ଯୋଉ ଗଛ ଲଗେଇଥିବୁ ସେ ପୁରା ଫୁଲୁ ହେଇଯାଏ ପାଣି ମାନେ କନ୍ତାର ହେଇଯାଏ ନା ସେଥିପାଇଁ କହୁଚି ଗଛଉରା ବି ନଷ୍ଟ ହେଇଯାଏ। ଆଉ ଏନ୍ଦି ନଷ୍ଟ ହେଇଯାଏ ବହୁତୁ ଆମ ଲେମ୍ବୁ ଲୁମ୍ବା ହରା ବି ଯୋଉ ଚି ନଷ୍ଟ ହେଇଯାଏ କାରଣ ବର୍ଷା ଅ
ବାଇରେ କଣ, କଣ ଗଛ ଲଗେଇଚ କଣ ଫୁଲ ଗଛ ହଉ କିମ୍ବା ଫଳ ଗଛ ହଉ କଣ କଣ ଲଗେଇଚ ତଥାପି?
ଆମ ବାଇରେ ଲଗା ହେଇଛି ପିଜୁଳି ଗଛ ଆଉ କମଳା, ଲେମ୍ବୁ ଆଉ ଆମ୍ବ ଗଛ ଲଗାଆଇଛି ମଣ୍ଡା ଏମିତି ସବୁ ବିଭିନ୍ନ ପ୍ରକାରର ଅଛି। ଆଉ ବାଇଗଣ ନଗା ହେଇଚି, ଭେଣ୍ଡି ନଗା ହେଇଚି, ବୋଇତାଳୁ ଲଗା ହେଇଚି। କାକୁଡି ନଗା ହେଇଚି, ପୋଇ ଲଗା ହେଇଚି, ଆଉ ଆଉ ହଉଛି ଶାଗ ମାନେ ଏଇ ଖଡା ଶାଗ ହେରା ବି ଲଗା ହେଇଛି, ସାରୁ ଲଗା ହେଇଛି ଏମତି ସବୁ ବିଭିନ୍ନ ପ୍ରକାର ଲଗା ହେଇଛି ଆଉ
ଆଉ ଗ ଆମ ବହିରେ ଆମ ବହିରେ ତ ହେ ମିତି କିଛି ଲାଗିନି ଲାଗିବ ଏବେ ସବୁ ଚାଷ ଇଏ ଭାବିଛି କରିକି ବାଇଗଣ ଗଛ ଲଗେଇବି ଧଣିଆ ଆଉ ଆମର ହଉ ଶାଗ ଜାତୀୟ ଜାତୀୟ ଅଛି ଗଛ ଆଣିକି ମଞ୍ଜି ପକେଇ ଲଗେଇବି ଆଉ କଲର ଲଗେଇବି ଆଉ ମନ ଅଛି ଏବେ ଲଗେଇବାର ମଞ୍ଜି ଆଣିଛିିବ ରଖିବି ଘରେ ଲଗେଇବା ପାଇଁ ଆଉ ବାଇରେ କଣ ଗଛ ଲଗେଇଛ ଫଳ ଫୁଲ ଫଳ ଗଛ।
କଣ କହିଲେ?
ମୁଁ କହିଲି ଫୁଲ ଫଳ କଣ ଗଛ ଲଗେଇଛ ତମ ବାଇରେ?
ଫୁଲ ଲଗାହେଇଛି ହରଗୌରା ଫୁଲ ଲଗାଯାଇଛି ଆଉ ମଣ୍ଡା ଫୁଲ ଆଉ ଗେଣ୍ଡୁ ଫୁଲ ଆଉ ଆଉ ହଉଛି ମନ୍ଦାର ଗଛ ଏମିତି ବିଭିନ୍ନ ପ୍ରକାରର ଫୁଲ ଲଗାହେଇଛି ଆଉ ସବୁଠୁ ଖୁଦୁରୁକୁଣୀ ଟା ଫେମସ ନା ସେ ସେଥିପାଇଁ ଖୁଦୁରୁକୁଣୀ ମା ମଙ୍ଗଳାଙ୍କର ହଉଛି ମନ୍ଦାର ଫବ ହଉଛି ଫେବରେ ଟ ପାଇକ ଫୁଲ ତୋଳନ୍ତି ମଣ୍ଡା ଫୁଲ ତୋଳନ୍ତି। ଆଉ ହରଗଉରା ଫୁଲ ଆଉ ଟଗର ଫୁଲ ଏମିତି ତୁଳା ହେଇକି ମାଆଙ୍କର ହଉଛି। ହଉଛି ମାଳ ହୁଏ। ଆଉ ହଉଛି ସମସ୍ତେ ରାତି ରୁ ଉଠିକି ଯିବେ ଫୁଲ ଫୁଲି ତୋଳି ଝିଅ ମାନେ ଆଉ ଆସିଲା ପରେ ତାପରେ ହଉଛି।
ହ।
ଘ ହଉଛି ଯୋଉ ଘରେ ଠାକୁର ରହିବେ ସେ କୋଠ ଘର ଟାକୁ ଧୁଆ ଧୁଇ କରିଦେବେ। ତାପରେ ସଜେଇଦବେ ସବୁ ଡେକୋରେସନ ବହୁତ କରିଦେବେ ତାପରେ ସଜେଇ ସାରିଲା ପରେ ତା କ ତାପରେ ଠାକୁର ଆଣି ଆଣବ ତାପରେ ସେଠି ଥୁଆ ହବ ଠାକୁରଙ୍କୁ ତାପରେ ସମସ୍ତେ ଯିବେ ଗାଧେଇ ଗାଧେଇ ଟେ ଆସିଲା ପରେ ହଉଛି ବ ହଉଛି ଇଏ ପୂଜା ହବ ବାଲୁକା ପୂଜା କରିବେ। ତାପରେ ସେଠି ବାଲୁକା ପୂଜା କରି ଚାରିକି ବାଲୁକା ପୂଜା ପାଇଁ ସବୁ ସାମଗ୍ରୀ ଗୁଡ କ୍ଷୀର ଅରୁଆ ଚାଉଳ ଏମିତି ଫୁଲ ଏମିତି ନେଇକି କୁଢେଇ ପତର ପାଇକ ଫୁଲ ଟଗର ଫୁଲ ଏମିତି ନେଇକି ଆଉ ହଉଛି ସବୁ ସବୁ ଥିରେ ଥୋଇଥୋଇ ତିନି ଜାଗାରେ ଥୋଇକି ଯିବେ ଆଉ ଗଲା ପରେ ସେଠି ଗାଧେଇବେ ତାପରେ ଗାଧେଇ ସାରିକି ତାପରେ ବାଲୁକା ପୂଜା କରିବେ। ସେଇଠୁ ଗୋଟେ ଧାନ ହଉଛି ହଉଛି ଗଣ୍ଡାଟା ନେଇକି ହଉଛି ସେଇଠି ପୋତିବେ। ମାଟି ଦେଇକି ପୋ ଏତିକି ତାପରେ ହଉଛି ତା ଗାଧୋଇ ସାରିକି ତାପରେ ଆ ତାକୁ ପୂଜା କରିବେ। ଫୁଲ ଦେବେ। ହଳଦୀ ଦେବେ ବେଲପତ୍ର ପୁରା ଦେବେ ଏମିତି ଦେଇକି ସବୁ ତାପରେ ପୂଜା କରାହବ। କ୍ଷୀର ଗୁଡ଼ ଏଡା ସବୁ ଦେଇକି ପୂଜା କରାହବ ଧୂପ ଲଗା ହବ ତାପରେ ବ ତା ହଉଛି ପାଣି ସାତ ଥର ହଉଛି ଉଁ ଗଛକୁୁ ପକା ହବ ନା ନେବୁନି ବାଲୁକା କୁ ହଉଛି ପାଣି ସାତ ଥର ଦିଆହବ ଆଉ ହଉଚି ସାତ ଥର ଦିଆ ହେଇକି ତାପରେ ହଉଚି ତାପରେ ପୂଜା କରାହବ। ତାପରେ ସାତଟା ଗଣ୍ଠି ପଡିବ ସାତ ଭାଇ ଯେହେତୁ ନା ଅ ନିୟମ ଅଛି ସାତଟା ଗଣ୍ଠି ଦିଆହେବ। ସାତଟା ଗଣ୍ଠି ଦେଇ ସାରିଲା ପରେ ତାକୁ ସମସ୍ତେ ଯେତେକ ଝିଅ ମାନେ ଯାଇ ଥିବେ ସେମାନେ ତାପାଇଁ ପାଣି ହଉଛି ସେ ବାଲୁକା ଉପରକୁ ପାଣି ଦେବେ ପାଣି ଦେଇକି ତାପରେ ହଉଛି କିଛି ସାମଗ୍ରୀ ପାଣି ଟିକେ ଧରିକି ଆସିିବେ ବା ହ ଯୋଉ ତିନି ଠାରେ ଆମେ ରହିକି ଯାଇଥିବା ତାପରେ ସେଇ ତିନି ଠାରେ ହଉଛି ଟିକେ ଟିକେ ଦେଖି ପୂଜା କରିକି ଆସିବା ତାପରେ ଲାଷ୍ଟ ଯୋଉଠି ଗଳିବ ସେଥିରେ ଢାଳି ଦେଇକି ପୂଜା କରିଦେଇକି ସମସ୍ତେ ଆସିଲେ ତାପରେ ଆସା ହବ ତାପରେ ନିଜେ ଯେଝା ଘରକୁ ଯେଝା ଯିବେ ତାପରେ ହଉଛି ଯେଝା ଘରକୁ ଗଲା ପରେ ତାପରେ ସମସ୍ତେ ନୂଆ ଡ୍ରେସ ପିନ୍ଧିକି ଆସିଥିବେ ଠାକୁରଙ୍କୁ ପୂଜା ସମସ୍ତେ ହଉଛି ଏକାଠି ହେଲେ ତାପରେ ଠାକୁରଙ୍କୁ ପୂଜା କରାହେବ ଆଗେ ଗଙ୍ଗା ଜଳ ପାଣିରେ ସବୁ ସ୍ନାନ କରିବେ। ଠାକୁ ଠାକୁରଙ୍କୁ ପଚିଷ୍ଟା କରିବେ। ଆଉ ହଉଛି ନିଜେ ବି ପଚିଷ୍ଟା ହେବେ ତାପରେ ଚାରିପଟ ଇଞ୍ଚି ହଉଛିି ଛିଞ୍ଚି ଦେବେ। ତାପରେ ଫୁଲ ପାଣିରେ ଟିକେ ଛିଞ୍ଚି ପକେଇବେ। ତାପରେ ହଉଛି ଠାକୁରଙ୍କୁ ମାଳ ପିନ୍ଧେଇବେ ତାପରେ ଦାନ୍ତ ଟିକେ ଠାକୁରଙ୍କୁ ଆଗେ ଦାନ୍ତ ଟିକେ ଘଷେଇ ଦେବେ। ଆଉ ହଉଛି ଦାନ୍ତ ଘଷି ସାରିଲା ପରେ ପାଟି ଟିକେ ପୋଛିଦବେ। ତାପରେ ହଉଛି ଠାକୁରଙ୍କୁ ଶାଢୀ ଆଉ ଚୁଡି ଆଉ ମାଳ ଏ ସବୁ ପିନ୍ଧେଇବେ। ତାପରେ ହଉଛି ପିନ୍ଧେଇ ସାରିଲା ପରେ ତାପରେ କଳସ ଗୋଟେ ବସେଇବେ। ଆଉ ଗୋଟେ ନଡିଆ ଟେ ବସେଇବେ। ଯାହାର ଯେତେଟା ମାନସିକ ଥିବ ଗୋଟେ ନଡିଆ ବସେଇବ, କଳସୀ ବସେଇବ। ଆଉ ହଉଛି ସମସ୍ତେ ହଉଛି ଇଏ କରିବା ତାପରେ ହଉଛି ବହି ପଢା ଆରମ୍ଭ ହବ ବହି ଦେବେ ସେ ପଢିବେ। ତାପରେ ପଢିଆ ସରିଲା ପରେ ତାପରେ ତାପରେ ଭୋଗରାଗ କରିବେ ନଡିଆ ଟାକୁ ବାଡେଇବେ ହଉଚି ଭୋଗରାଗ କରିସାରିଲା ପରେ ଠାକୁରଙ୍କୁ ଭୋଗ ଦେବେ ଚଉରାରେ ଟିକେ ଭୋଗ ଦେବେ। ଭୋଗ ଦେଇସାରିଲା ପରେ ସମସ୍ତ ସ୍ତେ ଯିବେ ସମସ୍ତେ ଜି ଯାଇ ସାରିଲା ପରେ ସଇଲା ପରେ ହଉଛି ପୂଜା ସରିବ। ଓ ହଉ ଆଉ ମୋର ବହୁତ ହଉଛି କାମ ଟିକେ ଅଛି। ଆଉ ମୁଁ ତୁମକୁ ପରେ କଲ୍ କରୁଛି।
ହ ହଉ।